ହାଲୋ।
କଣ କରୁଛୁ?
ଏଇଠି ମୁଁ ଛାତରେ ଶୋଇଛି ତୁ?
ମୁଁ ଘରେ ଅଛି। ବାହାରେ ବସିଥିଲି ଆଉ ଆଉ ଘରେ ସମସ୍ତେ? ସମସ୍ତେ ଭଲ ଅଛନ୍ତି। ନାଇଁ ଖାଇନି ପଛରେ ଖାଇବ ତୁ ଖାଇସାରିଲୁଣି?
ହଁ ମୁଁ ଏଇ ସକାଳେ ଚା ଏ ସନ୍ଧ୍ୟା ବଳେ ଚାଟ୍ ଖାଇଥିଲି ହଁ ଘରେ ସବୁ ଭଲ ଅଛନ୍ତି ଆଉ ତମ ଘରେ।
ହଁ ଆମ ଘରେ ବି ଭଲ ଅଛନ୍ତି। ଆଉ ଏଥର ରଜରେ ତମର ରଜ ମହୋତ୍ସବ ହବ ନା ହବନି?
ହଁ ଏଥର ବହୁତ ବଡ ଆକାରରେ ରଜ ମହୋତ୍ସବ କରିବ ବୋଲି ସବୁ କହୁଛନ୍ତି। ଆଲୋଚନା ଚାଲିଛି। ଆଉ ସବୁ ଝିଅ ମାନେ ଆମେ ତ ମିଶିକି ଗୋଟେ ଗ୍ରୁପ ଖୋଲି ଦେଇ ଗ୍ରୁପ କରିଦେଇଚୁ। ଆଉ ଗ୍ରୁପ କରିଦେଇଛୁ ଆଉ ଯେତେକ ମାନେ ଆମେ ଯେତେକ ଝିଅ ଅଛୁ ସମସ୍ତେ ଚାନ୍ଦା କରିଦେଇଛୁ ଆମେ ଦୁଇଶହ ଲେଖେ। ଆଉ ଯୋଉ ଝିଅ ମାନେ ବାହା ହେଇଯାଇଛନ୍ତି ସେମାନେ ହଜାର ଲେଖେ ଦେବେ। ଆଉ ସେତିକି ଆଉ ମାନେ ବଡ ଆକାର କରିବୁ ତ ସେଥିପାଇଁ ଗାଁ ରୁ ଗାଁ ରୁ କିଛି ମାନେ ଜଣ ଜଣଙ୍କ ଘରକୁ ଯାଇକନା ଯଦେ ଦେ ଦବା କଥା ଦବ ସେଇ ଅନୁସାରେ ନେଇକିନା ଯୋଉ ଆମେ ଏଥର ଆୟୋଜନ କରିବୁ ବୋଲି ଭାବିଛୁ।
ହୁଁ ହୁଁ। ଆଉ ପିଠାପଣା।
ହଁ ପିଠାପଣା ସେମିତି କରିବୁ ପୋଡ ପିଠା ଚକୁଳି ପିଠା ଆଉ ବିଭିନ୍ନ ପ୍ରକାର ପିଠା ଏମିତି କରିବୁ। ଆଉ ରାଜ କୁ ଯୋଉ ଡ୍ରେସ କିଣି ସାରିଲୁଣି।
ନାଇଁ କିଣ ନେଇ କିଣବି ତୁ କିଣ ସାରିଲୁଣି।
ନାଇଁ ମୁଁ ବି କିଣିନି ମୁଁ କିଣିବି।
ଏଥର ଆମ ଆଡେ ବି ରଜ ବହୁତ ଭଲ ହବ। ଏଥର ଫିଲ୍ମ ଷ୍ଟାର କୁ ବି ଡାକିବେ ସବୁ ଦୋଳି ପଡିବ। ଆମ ଗାଁର ଲୋକମାନେ ସମସ୍ତେ ଏକାଠି ହେଇକି ମିଟିଂ କରିଛନ୍ତି ଏଥର ରଜ ମଉଜ ହେବ। ବହୁତ ଖୁସିରେ ହବ ଆଉ ତୁ ଆ ତୁ ଆସୁନୁ ଘର ମଉସା ମାଉସୀଙ୍କୁ ଧରିକି ବୁଲିକି ଯିବୁ ଦେଖିକି।
ଆମର ତ ଏଇଠି ବହୁତ ଧୁମ୍ ଧାମ୍ ରେ ରଜ ଆୟୋଜନ ହେଇଛି ଆଉ ଆମେ କଣ ଯିବୁ। ଆଉ ଯଦି ତତେ ସମୟ ମିଳିବ ତାହେଲେ ତୁ ଆସିବୁ।
ହଉ। ଆଉ ଘରେ ସମସ୍ତେ କଣ କରୁଛନ୍ତି।
ଘରେ ସମସ୍ତେ ଟିଭି ଦେଖୁଛନ୍ତି। ଆଉ ମୁଁ ଆଉ ମୋର ଭଉଣୀ ଜଣେ ଛାତରେ ଆମେ ଏଇଠି ବସିଛୁ ନା ବସିଛୁ ଆଉ। ତମର ରଜରେ କେମିତି କଣ ସବୁ ଆଲୋଚନା କରୁଛ ରଜ କେମତି ମଉତ୍ସବ କେମିତି କଣ କରିବ। ଆଉ ମାନେ କଣ ପିଟ୍ ପିଠା ପିଠା ସବୁ ରହିବ ନାଚ ଗୀତ ହବ ନା ନାଇଁ କେମିତି କଣ ସବୁ।
ଆମର ଆମର ପିଠାପନା ବି ହବ ନାଚ ଗିତ ବି ହବ ଆମର ସବୁ ସମସ୍ତେ ସବୁ ଝିଅ ମାନେ ମିଶିକି ବି ଆମର ବି ଗୋଟେ ମିଟିଂ କରିଛୁ। ଏଥର ରଜରେ ସବୁ ପ୍ରକାରର ଦୋଳି ପଡିବ ତାପରେ ଘର ଘରକା ପଇସା ଚାନ୍ଦ ଆଦାୟ କରାଯାଇଛି ଝିଅ ମାନେ ବି ଆମେ ମାନେ ବି ପଇସା ଆଦାୟ କରିଛୁ। ତାପରେ ରଜକୁ ଆମର ଗୋଟେ ଭୋଜି ହବ। ତାପରେ ପିଠାପଣା ତ ସବୁ ପ୍ରକାରର ହବ ତାପରେ ଆମର ଭନୁ ସମସ୍ତେ ପିନ୍ଧିକି ରଜକୁ ଭଲ କି ଆମେ ଏଞଜୟ କରିବୁ ଆଉ।
ହଁ ଆମର ବି ସେମିତି।
ଆଉ ସିଆଡେ ବର୍ଷା ଫର୍ଷା ହଉଛି ନା ହଉନି।
ନା ଆମର ଏପଟେ ଟୋ ଜମା ବର୍ଷା ହଉନି। ଆଜିିକୁ ଆଠ ଦିନ ହବ। ମାନେ ଖାଲି ଗରମ ଗରମ ଗରମ ହଉଛି। ଆଉ ଯୋଉ ପାଗ ବି ଚେଞ୍ଜ ହଉନି ପୁରା ସାତଟା ଆଠଟା ହେଇଯାଉଛି ମାନେ ବାହାରକୁ ବାହାରି ହଉନି ଘରେ ରହୁଛୁ। ପୁଣି ଦିନ ମାନ ଖରାରେ ହଉଛି ବାହାରକୁଛି। ଯାଇ ହଉନି ତ ଭଲ ଲାଗୁନି। ଆମର ବର୍ଷା ଟୋଟାଲି ହଉନି। ତମର ସେପଟେ?
ନ ଆମ ପଟେ ବି ହଉନି କାଲି ଜୋରରେ ପବନ ହେଇଥିଲା। ବିଜୁଳି ବି ମାରିଲା ହେଲେ ବର୍ଷା ହେଇନି ତାପରେ ଆଜି ଭୋଅରୁ ଟିକେ ଝିପ୍ ଝିପ୍ ବର୍ଷା ପକେଇଲା। ଆଉ ସେମିତି ବର୍ଷା ନାହିଁ। କିନ୍ତୁ ଏଇ ଯୋଉ ବର୍ଷା ପବନ ହେଲା ସେଥିରେ ବହୁତ ଗଛ ଭାଙ୍ଗି ଯାଇଛି। ପବନ ଜୋରେ ହେଲା ନା। ଗଛ ଭାଙ୍ଗିକି କେତେ ରାସ୍ତା ଘାଟରେ ପଡିଛି। ଭାରି ଲାଇନ ବି କାଟିଦେଲେ। ପୁଣି ଆଜି ଲାଇନ୍ ସଜାଡିକି ଆଜି ଆସିଛି ଲାଇନି।
ହଁ ଆମର ବି ଏପଟେ ଯେତେବେଳେ ପ
ଘରୁ ବାହାରି ହଉନି।
ହଁ ଆମର ବି ଏପଟେ ଯେତେବେଳେ ପବନ ବର୍ଷା ଆସେ। ତ କିଛିଟା ଗଛ ପଡିକି ଲାଇନ ଖୁଣ୍ଠରେ ପଡି ଯାଇଥିଲା। ଲାଇନ ଲାଇନ ବନ୍ଦ ହେଇ ଯାଇଥିଲା। ଆଉ କିଛି କିଛିଟା ଘର ଭାଙ୍ଗି ଯାଇଥିଲା। ସେ ସେଥିରେ କିଛି ଲୋକ ମୃତ୍ୟୁବରଣ ବି କରିଥିଲେ। ଏମିତି ସବୁ ଆମର କ୍ଷୟକ୍ଷ ହେଇଥିଲା ଅଦିନିଆ ବର୍ଷା। ଏଇଟା ହଉଛି ଗ୍ରୀଷ୍ମ ଋତୁ ନା ତ ଗ୍ରୀଷ୍ମ ଋତୁରେ କାଳ ବୈଶାଖୀ ହୁଏ। ତ ସେ ସେଥିପାଇଁ ଏମିତି ଆଉ। ଆଉ ଏବେ ତ କାଇଁ ହଉନି ସେମିତି କିଛି।
ହଁ ବା ସେଇ କାଳବୈଶାଖୀ ପାଇଁ ଆମେ ବି ଛାତ ଉପରେ ଶୋଉନୁ ଘରେ ଶୋଉଛୁ। କାହିଁକି ନା ହଠାତ୍ କିନା କେତେବେଳେ କଣ ବର୍ଷା ପବନ ଆସିବ କିଛି ଜାଣି ହବନି। ସେଥିପାଇଁ ଘରେ ସତର୍କ ସୁରକ୍ଷାରେ ଶୋଉଛୁ। ବାହାରକୁ ବି ଯାଉନୁ। ଆଉ ତା ଯୋଉ ସାଙ୍ଗ ବାହାଘରକୁ ଯିବା ନା ନାଇଁ।
ହଁ ଯିବା ଯିବା ଏବେ ଖାଲି ର ଏବେ ର ଜ ରଜ ଟା ସରିଯାଉ। ଆଉ ସାଙ୍ଗ ଯୋଉ ବାହାଘର ତ ଏବେ ବି ନୁହଁ ନା। ଆଉ ରଜ ମହୋତ୍ସବ ଟା ସରିଯାଉ। ଏବେ ଏତେ ମାନେ ଚାନ୍ଦା ଫାନ୍ଦା କରିକି ଏତେ ବଡ ଆଇ ଜ ଟା କରିଛୁ ଆଉ ଯଦି ମାନେ ଯଦି ଆମେ ମାନେ ମଜା ନକରିବା ତାହେଲେ କଣ କଣ ମି ଲାଭ ହବ? ତ ତା ତା ବାହାଘର ବି ଆହୁରି ବହୁତ ଦିନ ରହିଲାଣି ନା। ତ ଆମେ ଆଗ ରଜ ମହୋତ୍ସବଟା ପାଳନ କରିଦବା। ବହୁତ ତୁ ଆନନ୍ଦ ଭାବେ ପାଳନ କରିଦେବା। ଆନନ୍ଦ ଭାବେ କରିଦେବା। ଏବେ ପୁଣି ସ୍କୁଲ ବି ଖୋଲିଯିବ ସ୍କୁଲ ଖୋଲିଯିବ। ତାପରେ ଆମେ ସ୍କୁଲକୁୁ ସ୍କୁଲକୁ ଯାଇକି ଆଉ ଆଲୋଚନା କରିବା। କି ଆଉ କେମିତି କଣ କରିବା? ଆଉ କଣ ଉପହାର ଦବା ଭାବିବା? ଆଉ ଆମର ଏଠି ରଜ ମହୋତ୍ସବରେ ମେଲୋଡି ହଉଛି ରାତିରେ ଛୋଟ ଛୋଟ କୁନି କୁନି ଝିଅ ମାନେ ଆସିକି ନାଚ ଗୀତ କରିବେ ଖେଳକୁଦ ରହିଛି। ଯେମିତି କିି ପୁଚି କବାଡି ଆଉ ଗୁପଚୁପ ଖାଇବେ ଆ ମାନେ ଏମିତି ବହୁତ କିଛି ଜିଲାପି ଜିଲାପି ବି ଖାଇବେ ମାନେ ବିଭିନ୍ନ ପ୍ରକାର ଖେଳ ପୁଣି ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ମାନେ, ଯୋଉ ମାନେ ଯିଏ ପ୍ରଥମ ଅଧିକାର କରିବ, ତାକୁ ପୁରସ୍କାର ମିଳିବ। ଆଉ ସାଙ୍ଗେ ସାଙ୍ଗେ ତାଙ୍କୁ ପୁରସ୍କାର ମିଳିବାର ବ୍ୟବସ୍ଥା ରହିଛି। ଆଉ ଭୋଜି ବ୍ୟବସ୍ତା ବି ରହିଛି। ତିନି ଦିନ ଧରି ବହୁତ ମଜାମସ୍ତି ଆମର ଆମ ଗାଁ ରେ ହବ ଏଥର।
ଆମ ଗାଁରେ ବି ତ ସେମିତି ହବ। ଛୋଟ ପିଲା ମ ର ଏକ ପ୍ରୋଗ୍ରାମ ଅଛି। ସେମାନେ, ମେଲୋଡି ହବ ରଜରେ। ତାପରେ ଯୋଉମାନେ ଫାଷ୍ଟ, ତାଙ୍କ ଭ ତାଙ୍କୁ ପ୍ରାଇଜ ଦିଆଯିବ। ବହୁତ କିଛି ଖୁସିରେ ହବ। ପୁଣି
ହଁ। ଆମର ବି ପଟେ ସେମିତି, ବହୁତ ଧୁମଧାମ ରେ ହଉଛି।
ଦେଖିବା ସେଇଦିନ। ସାତ ମିନିଟ ହେଇଚି।
ଆମର। ଆମର ଯୋଉ